ଓଲୋ ମା କୁଅ।
କେମି ଏମିତି କଣ କହିଲ ହଁ
ଛୋଟ ଛୁଆଙ୍କୁ ଏନତି କହନ୍ତିନି।
ହ
ମାମା ଲୋ କଣ ଖାଇଛୁ କଣ ପିଇଛୁ?
ହଁ ତ ଏତେ ଛୁଟ ମୁ ନୁହ ନା ମତେ ଏମିତି କହିହବ ଆଉ।
କୋଉଠି ନା କୋଉଠି ତମେ ଛୋଟ ହିଁ ହି।
ହୁଁ ହୁଁ ହୁଁ ନାଇଁ ନାଇଁ କଉଠ ନାଇ କ ନାଇଁ ମୁଁ ଛୋଟ ତ ନୁହଁ ବିଲକୁଲ ବି।
ହଉ ଠିକ୍ ଅଛ ହଉ ତମେ ବଡା ଓକେ।
ହାଇଟ୍ ରେ କମ୍ ନାଇଁ ନ ନାଇ ନାଇଁ ମୁଁ ହାଇଟ୍ରେ କମ୍ ବହୁତ କମ୍ ମୋ ହାଇଟ୍ରେ ହେଁ ହେଁ।
ନା ନା ସେମିତି ନାଇଁ। ସେ କଥା ନାଇଁ ମଜାକରେ କହି ଆରେ ହଁ ମା କଟ ସଟ କଣ କଲା ସି କିି ତମର ଆଇସ୍କ୍ରିମ୍ ନେଇଗଲା
ହଁ ସେଇ ମୋ ଦା ହଁ ହଁ ସେ ପୁରା ଚିଲେଇକି ଦୌଡ଼ିଛି ମାମା ମାମା ହିଁ ଦୌଡ଼ିଛି ପୁରା ତା ମାମା ପାଖକୁ। ତାପରେ ମୋ ଦାଦା ତ ଆଉ ଯାହା ଭୋକ ଫୋଗ ଯାବିଥିଲା ମୋ ଦା ସ ଗୋଟେ ବ୍ୟାଗରେ ପୁରଇକିନା ଧରିଥିଲେ ଆଉ।
ହୁଁ ହୁଁ ହୁଁ ସେଠି ସେଠି ଯୋଉ ଠାକୁରଙ୍କର ଯୋଉ ପ୍ରସାଦ ସେ ପ୍ରସାଦ ଖାଇଛ ଯେଉଁ ଦିଅନ୍ତି ମାନେ ମ ମନ୍ଦିରରୁ ହିଁ ଭୋଗ ଲଗାଇକି ଆଣିକିରି ସେ ବାହାରେ ଦିଅନ୍ତି। ମାନେ ଏମିତି ସେଇ ମାନେ ମନ୍ଦିରର ହିଁ ଯୋଉମାନେ ପୂଜକ ନୁହନ୍ତି କି ପଣ୍ଡା ମାନେ ସେଇମାନେ ଦିଅନ୍ତି ସେଇ ଖରା ବେଳେ ଦିଅନ୍ତି ମୁଁ ଦିଥରର ତିନିଥର ଯାଇଛି। ପ୍ରତେକ ଥର କିନ୍ତୁ ଭଲ ଲାଗେ ସେ ଭଜ ଠାକୁରଙ୍କର ଯେଉ କ୍ଷିରିଟା ବହୁତ ହିଁ ଭଲ ଲାଗେ ସେ ଖିରି।
ଆମକୁ ସେ ସେଠି କହିଥିଲେ କିନ୍ତୁ ଆମେ ସେଠୁ ଆସିକି ଆଉ ଗୋଟେ ମନ୍ଦିର ତାପରେ ଯାଇଥିଲୁ ତ ସେଠୁ ଆମେ କେତେବେଳେ ଏଗାରଟା ବେଳେ ବାହାରି ଆସିଥିଲୁ ନା ତ ଏଗାରଟା ଆଉ ଖାଇାରିଲୁ ଏଗାରଟା ସାଢ଼େ ଏଗାରଟା ଭିତରେମେ ବାହାରି ଆସିଥିଲୁ। ତ ସେଠି ଆଉ ଖାଇଲୁନି ଖାଇବା ଟାଇମ୍ ହେଇନଥିଲା ଆମେ ଆସିକ ଆଉ ଗୋଟ ମନ୍ଦିରରେ ହିଁ ଖାଇକି ଆସିଲୁ।
ହୁଁ ହୁଁ ହୁଁ ହୁଁ ବଝିଲି। ମୋର ଏଇ ବର୍ଷ ଭାବୁଛି ଆଉ ଯାହା ଯାହା ରହିଲା ମାନେ ଓଡ଼ିଶା ଭିତରେ ଯାହା ଯାହା ରହିଲା ଯାଇହବ ଯେମିତିକି ଗୋଟେ ଦିନରେ ଯାଇକି ଗୋଟେ ଦିନରେ ଆସିହବ। ସେମିତି ଯାହା ଯାହା ରହିଲା ସେଗୁଡା ସବୁ ଟିକେ ଯାଇକିରି ଓଡିଶା ସରିଲେ ସିନା ଓଡିଶା ବାହାରକୁ ପୁଣି ଭ୍ରମଣରେ ଯିବା ଓଡିଶା ଚାହିଁ ଯଦି ସରିବନି ବାହାରକୁ କଣ ଯିବା। ପିଲା ତଥାପି ଯାଉଛନ୍ତି ସେ ଯୋଉ ପାହାଡ ପାହାଡ ଅଞ୍ଚଳରେ ରାତିରେ ଯାଇକରି ରାତି ସାରା ରହୁଛନ୍ତି ମାନେ ଏମିତି ଖୋଲା ଆକାଶରେ ଶୋଇକି ଫଟୋ ଫଟ ଉଠେଇକି ଛାଡୁଛନ୍ତି ସେ ବି
ହଁ ହଁ ହଲଗାଇ ନତି ହଁ। ଯେଉଁଟା କେଉଁଟା କହିଲ ଯାଉଛନ୍ତି ସବୁ କୋରା ପୁଟ ଦେଇାଉଛନ୍ତି ହୁଁ। ହଁ।
ବରଫର ପାତ ହୁଏ ଯୋଉ କଣ ଥାଉ କହନ୍ତି ସେଟା ପଡୁ ଥିବ ତ ସେ ଯାଇକି ଖୋଲା ଆକାଶରେ ଦି ଦିନ ତିନି ଦିନ ଏମିତି ସବୁ ରହୁଛନ୍ତି ତାଙ୍କୁ ସେ ସବୁ ମିଳିଯାଉଛି ମାନେ ରହିବା ପାଇଁ ସବୁ ସୁବିଧା ସେଠାରେ ଉପଲବ୍ଧ।
ହଁ ସେମାନେ କ୍ୟାମ୍ପ ଦିଅନ୍ତି ନା ମାନେ ଜଣଙ୍କ ପାଇଁ କି କେତେ ପଇସା ନେଇଯିବେ ତ ସେ କ୍ୟାମ୍ପ ଦେଇଦେବେ ଖାଇବା ପିଇବା ସବୁ ମାନେ ସେମାନେ ବୁଝ
ହୁଁ ହୁଁ ହୁଁ ସବୁ କିଛି ତମେ ଖାଲି ଯାଇକି ପହଞ୍ଚିଲେ ହେଲା। ଆଉ ଏଗୁଡା ସବୁ କଣ ନା ଯେତେ ଅଧିକା ପିଲା ମିଶିକି ଯିବ ସେତେ ଭଲ ଲାଗିବ ମଜା ଲାଗିବ ଏକଲା ଏମତି ମାନେ ଜଣେ ଦି ଜଣ ତାର ସେତେ ମଜା ଆସିବନି ଚାରି ଛଅ ଜଣ ଗଲେ ତାର ଗୋଟେ ଅଲଗା ହିଁ ଅନୁଭୂତି।
ବାସ୍ ହଁ।
ତମର ଇଚ୍ଛା ଅଛି ଏମତି ଯିବା ପାଇଁ ନା ଏତେ ଦିନ
ପ୍ଲାନ୍ ତ ହେଇଛିିବି ମୁଁ ତ ମୁଁ ତ ପୁରା ପାଗଳ ପୁରା ସେଠି ମାନେ ଯିବା ପାଇଁ ତ ରହିକି ବୁଲା ବୁଲି କରିବା ବହୁତ ସାଙ୍ଗଙ୍କୁ କହିଛି କିନ୍ତୁ କେବେ ହେଇପାରିନି ଯିବା ପାଇଁ।
ଟା ଗୋଟେ ମାନେ ସେମିତି ଆଉ ବହୁତ ଥର ତ ମାନେ ଯୋଜନା ହବ କି ଏଟା କରିବା ସେଟା କରିବା କିନ୍ତୁ ଫଳପ୍ରଦ ହେଲା ବେଳକୁ କୁ ଦଶ ଥରରେ ଥରେ ହିଁ ମାନେ ହୁଏ।
ହଁ।
ତା ଭିତରେ ବି କେତେ ଜଣଙ୍କର ମୁହଁ ଫୁଲିଯିବ କି କିଏ ରାଗିବେ କିଏ ଅଭିମାନ କରିବେ। ଆଉ ତମେ ମାନ କି ନ ମାନ ଝିଅ ପିଲାମାନଙ୍କୁ ନେଇକିରି ଯିବ ମାନେ ସେ ବେଶୀ ମାନେ ମୁଣ୍ଡ ବିନ୍ଧାର କାରଣ ପୁଅ ପିଲା ଯୁଆଟେ ଗଲ ଯାହା କଲ ଖାଇଲ ଯେତେ ଯାହା ମଜା କଲ ଯାହା କଲ କିଛି ଅସୁବିଧା ନାହିଁ। ଝିଅ ମାନଙ୍କୁ ନେଇକି ଝିଅ ମାନ ସେ ମୁଣ୍ଡ ପିନ୍ଧେଇବେ। ତାଙ୍କୁ ସବୁ ଜିନିଷ ମାନେ ଠିକ ଦରକାର ଏଟା ଏମିତି ସେଟା ସେମିତି ଏଟା ଏଇ ଦରକାର ଖାଇବାଟା ଭଲ ଲାଗୁନି ଖାଇବେନି ଏଟା ପିଇବେ
ଛଛ ପୁଅ ମାନ ଭଲ ଝିଅ ମମାନେ ଏମି ସବୁ କୁହନ୍ତି ନା।
ଝିଅ ମାନେ ତ ହଇରାଣ କରନ୍ତି। ଆଉ ମୋର ଅନୁଭୂତି ରୁ କହୁଛି।
ହେ ହେ ହେ ଅନୁଭୂତି କେମିତି ଗଲା?
ଆରେ ଆମେ ସବୁ ଯାଇଥିଲୁ ସାଙ୍ଗମାନେ ମିଶିକି କୁଆଡେ କହିଲ ଏଇ ଆମର। ହ ସେ ଯୋଉ ଭାଇଚ କ'ଣ ସେଟା ଗୋଟେ ଭାଇଯାକ ନା କ'ଣ ଏତି ଯାଇ ଥିଲୁ ହଁ ତ ସେଠି ତିନି ଦିନ ଯାଇଥିଲୁ। ଆମର ସାଙ୍ଗ ଗୋ ମାନେ ଗୋଟେ ବହୁତ ହିଁ ଭଲ ସାଙ୍ଗ ମାନଙ୍କର ଗୋଟେ ଅଛି। ଆମେ ଛଅ ଜଣ ଯାଇଥିଲୁ ମିଶିକି। ତିନି ଜଣ ପୁଅ ତିନି ଜଣ ଝିଅ ସମସ୍ତେ କିନ୍ତୁ ଭଲ ସାଙ୍ଗ। ମାନେ ସେମିତି କିଛି ଇଏ ନାଇଁ ତ ଯାଇଥିଲୁ। ସେ ତି ସେମାନଙ୍କ ସହିତ ଏତେ ଭଲ ବନ୍ଧୁତ ଏତେ ଭଲ ସମ୍ପର୍କ ଥିଲା। କହିବାର ନାହିଁ ମାନେ ପୁରା ଜୀବନ ଦେଲା ଭଳିଆ ସେଇ ତିନି ଦିନିରେ ସେ ତିନିଟା ଝିଅ ଯେମିତି ହେଲେ ଆଉ କେବେ କୁଆଡେ ଭୁଲ ରେ ବି ମୁଁ ଯେ ମାନେ ଝିଅ ମାନଙ୍କ ସାଙ୍ଗରେ ଯିବିନି ବୁଝିଲେ କେବେ ଝିଅ ମାନେ ଯାଉଚ। ଭାଇ ତମେ ତମର ଯାଅ ମତେ ନିଅନି ପ୍ଲିଜ ଦୟା କର ମୋ ଉପରେ
ନାଇଁ ଏମିତି ତାହେଲେ କହିଲେ କେହିତି ଝିଅ ମାନେ ତ ଯଦି ମାନେ ଯିଏ ଯେମିତିଆ ହେଇଥିବ। ସେଇ ଟାଇପ ର ବେହେଭ କରିବା ନା ତମେ ଏମିତି ଖାଲି ତମେ ଯଦି କହ ତମେ ମାନେ ମାନେ ଏତେ ଭଲ ନା କ'ଣ ଝିଅମାନେ ବହୁତ ଖରାପ ଏମିତି କହୁଛ।
ଖରାପ ମୁଁ କହୁନି ବହୁତ ହଉଛନ୍ତି। କ'ଣ କହିଲ ମାନେ ନା ନାଟକ ତାଙ୍କର ମୁଁ ଖରାପ କେମିତି କହିବି ଗୋଟେ ମଣିଷକୁ ମୁଁ କହୁଛି ନା ନାଟକ ପ୍ରବଳ ବହୁତ ସବୁ ସବୁ ଜିନିଷ ପରିଷ୍କାର ପରିଚ୍ଛନ୍ନ ଭଲ ଖାଦ୍ୟ ଦରକାର। ସବୁ କିଛି ଭଲ ଦରକାର।
ନା ତ ସବୁ ଜାଗାରେ ଠିକ ନା ପରିକାର ପରିଚ୍ଛନ୍ନ ମାନେ ସବୁ ସତ କଥା ଏଇଟା ତ ଦରକାର ହିଁ।
ପରିସ୍ଥିତି ଅନୁକୂଳ ଟିକେ ନିଜକୁ ବି ବେଳେ ବେଳେ ଚଳେଇ ନବାକୁ ପଡ଼େ ନା। କୋଉଠି କି ସେଠି ଯାଇକି କ'ଣ ଘର କରି ରହିବ? ଦି ତିନି ଦିନ ପାଇଁ ଆସିଛ ମଜା କରିବା ପାଇଁ ଆଉ ମଜା ଟା ଯଦି ସଜା ହବ କେମତି ଲାଗିବ। ଏମିତି କଥା ଆଉ ଝିଅ ପିଲାମାନାନଙ୍କ କଥା ପଢିଲେ ସାଙ୍ଗେ ସାଙ୍ଗେ ପଳେଇ ଆସୁଛେ ଝଗଡା କରିବା ପାଇଁ ନୁହଁ।
ହ
କାଲି ମୋତେ ଜଣେ କହିଲେ କି ଆଉ ରୋଷେଇ ଶିଖିବା ପାଇଁକି। ପଡ଼ିବ କିଏ କହିଲ? ଯେ ଆଜି ତା ନମ୍ବର ଦେଇଥିଲା ତ ସିଏ ମତେ କହଲେ କିଛି ଝିଅମାନଙ୍କୁ ରୋଷେଇ ଶିଖିବା ପାଇଁକି ପଡ଼ିବ ଆଉ ମାନେ ମାନେ ବାହା ହବା ପାଇଁକି। ଯାଇଥିଲି ସିକିବା ପାଇଁ ମୁଁ ସେଇ କଥା ତାପରେ ମୁଣ୍ଡଟା ମୋର ଗରମ ହେଇଗଲା ପୁରା ସିରିଅସ୍ଲି। ମୁଁ କହିଲି କି ରୋଷେଇ ମୋତେ ଖାଇବାର ଅଛି। ମୋତେ ଶିଖିବାର ଅଛି ମୁଁ ଆଉ କାହା ପାଇଁ କଣ ପାଇଁ ରୋଷେଇ ଶିଖିବି। ତ ଏମିତି ନୁହେଁ ଯେ ମୋ ପାଇଁ କରୁଚି ମୁଁ ଆଉ ଜଣଙ୍କ ପାଇଁ କରିବିନି ସେଇଟା ତ ନୁହଁ କଥା। ଥା କିନ୍ତୁ ଦି ଜଣ ଶିଖିବା ଦରକାର ନା ତ ଜଣେ ମୁଁ କାହିଁକି ଶିଖିବି ଜଣେ କଣ ପାଇଁ ଶିଖିବ।
ଦେଖ ମୁଁ କହୁଛି ସମସ୍ତଙ୍କର ଚିନ୍ତା କରିବାର ଭା ପିବାର ଶୈଳୀ ଅଲଗା ଠିକ ଅଛି ସିଏ ତା ର ଜୀବନରେ କଣ ବି ଘଟୁଥିବ କଣ ଘଟୁଥିବ ସିଏ କୋଉଁ ଜିନିଷକୁ ନେଇକି ଭାବିଲା ତ ସିଏ ଯୋଉଁଟା କହିଲେ ସେଇଟା ଠିକ କେବେ ବି ନୁହଁ କିନ୍ତୁ ତାର ମାନେ ତା ଚାରି ପାଖରେ କୋଉଁ ଲୋକ ଥିବେ ତାକୁ ସବୁଦିନ କୋଉଁ ଜିନିଷର ସାମ୍ନା କରିବାକୁ ପଡୁଥିବ ସେଇ ଅନୁସାରେ ସିଏ କିଛି କହିଲା ଆଉ ସେମିତି ତ ପିଲା ଅଛନ୍ତି ମାନେ ନିଜକୁ ଭବିଷ୍ୟତ ଗଢିକିରି ବହୁତ ହିଁ ଭଲ ଭଲ ଜାଗାରେ ଚାକିରି କରି କିରି ଇଁ ମାନେ କରୁଚନ୍ତି ରୋଷେଇ ଟା କଣ ଦ କା ମଣିଷ ଖାଇବା ପାଇଁ ରୋଷେଇ କରିବା ଦରକାର ତ ମୁଁ ଯଦି ଭଲ କାମ କରିକି ଭଲ ପଇସା ରୋଜଗାର କରିବି। ନିଜକୁ ମାନେ ସଫଳ କରିଦେବି ମୋ ଚାକିରି କି ଭାବି ମୋ ଜୀବନରେ ମୁଁ ଗୋଟେ ଲୋକକୁ ବି ତ ରଖିପାରିବି ନା ଯିଏକି ଦଶ ପନ୍ଦର ହଜାର ଟଙ୍କା ନେଇକି ମୋ ପାଇଁ ଆସିକି
ସେୟଆ କହିଲି ହଁ ମୁଁ ସେୟା କହିଲି ହଁ ବାସ୍ ଠିକ କହୁଚ। ମୁଁ ତ ସେୟା ହିଁ କହିଲି ହିଁ ହିଁ।
ଆ ତାପରେ ବି ଶୁଣ ତାପରେ ଶୁଣ ତମେ ମାନେ ଗୋଟେ ପୁଅ ବି ଜବ୍ କରିଛି ତ ଗୋଟେ ଝିଅ ବି ଜବ୍ କରିଛି। ତ ସେଠି ଦିଇ ଜଣ ଯାକ ଶିଖିଲେ ଦିଇ ଜଣ ତାମାନେ ନୁହେଁ କି ଯେ ପୁଅଟା ହିଁ କାମ କରିକି ତ ଖାଇବା ପାଇଁ ତାକୁ ଦବ ନା ସେମିତି ତ ମୁଁ ବି ସେ କଥା ବି ତ ମୁଁ ଏଗ୍ରି କରେନି କେବେ ବି ସେତରେ ବି ମୁଁ
ସେମିତି ଯେତେବେଳେ ଯାହାକୁ ସମୟ ହେଉଛି ସେତେବେଳେ ସିଏ ସେଇ କାମଟା କରୁ। ସେ ରୋଷେଇ ହଉ ଲୁଗା ସଫା ହଉ ଘର ସଫା ହଉ ଯାହାବି ହଉ ଯାହା ଯିଏ ଯେତେବେଳେ ସମୟ ପାଉଚି ମାନେ ପରସ୍ପର ଭିତରେ ସେତିକି ମାନେ ଏଁ ଇଁ ଭାବ ବୁଝାମଣା ରଖିକିରି ହିଁ କାମ ଟା କରାଯିବା ଦରକାର। ନାଇଁ କିି ତୋ ଦାୟିତ୍ଵ ଏଟା ତୁ ଏଟା କରିବୁ ମୋ ଦାୟିତ୍ଵ ଏଟା
ବାସ୍ ବାସ୍ ସେଇଟା କଥା ମୁଁ ବି ସେଇ ଜିନିଷ ସମସ୍ତେ ଙ୍କୁ ସେଇ ଜିନିଷ ହିଁ ବୁଝେଇବାକୁ ଚେଷ୍ଟା କରେ ସବୁବେଳେ ପାଇଁ।
ହୁଁ।
ହୁଁ।
ସମ୍ପର୍କଟା ଦିଜଣଙ୍କର ଭାବର ଆଦାନ ପ୍ରଦାନ ସହମତି ବୁଝାମଣାରେ ହୁଏ ସ ସମ୍ପର୍କଟା କଣ ହୁଏ କି ଦାୟିତ୍ୱବୋଧତା ତୁ ଏଟା କରିବୁ ମାନେ କରିବୁ ତତେ ଏଟା ଦିଆ ଗଲା ମାନେ ଦିଆଗଲା ଏଟା କଣ କମ୍ପାନୀ ହେଲା ଏ କାମ ଦିଆ ହେଲା କରିବୁ ମାନେ କରିବୁ।
ହଁ ହଁ ସେଇଟା ତ ବାସ୍ ମୋର ବି ମାନେ ମୋର ବି କହିବା କଥା ସେଇଆ ତାମାନେ ନୁହେଁ ଯେ ମୁଁ କହୁଚି ଯେ ଆଉ ଜଣେ ହିଁ କରିବ। ସେମିତି ତ କିଛି ନାହିଁ ଦିଇ ଜଣ ଦିଇ ଜଣ ଶିକ୍ଷା ଦିଇ ଜଣ ଖାଇବେ ଦିଇ ଜଣ କରିବା ପାଇଁ ମାନେ ଘରେ ରହିବେ। ତ ଦୁଇ ଜଣ ସବୁ କାମ କରିବା ମାନେ ମିଶିକି ଦରକାର ତାମାନେ ନାହିଁ କି ଯେ ଜଣେ ହିଁ କରିବ।
ହୁଁ ହୁଁ ହୁଁ।
ହୁଁ।
ତାହାଲେ ମୁଁ ଭାବୁଚି ଏଇଆ ଯେ ତମେ ଆଗାମୀ ଭବିଷ୍ୟତରେ ଯାହା କୁ ବି ତମେ ହାତ ଧରିବ ସିଏ ଯଦି ଯଦି ମାନେ ତମ ସହିତ ସାହାଯ୍ୟ ନ କଲା ତମେ ତାକୁ ମାରିକି ତା ମୁଣ୍ଡ ଫଟେଇଦବ।
ନା ନା ସେମିତି ତ ନୁହଁ ବିଲକୁଲ ବି
ମାନେ ମଜା ମଜାରେ କହିଲି ମ ମାନେ
ହଁ ହଁ ହଁ।
ତମକୁ ଗୋଟେ ଭଲ ବୁଝାମଣା ବାଲା। ସାଙ୍ଗଟିଏ ଦରକାର ଆଉ ସାଥିଟିଏ। ହୁଁ ହୁଁ। ଘରେ କଣ ମାନେ ତମ ବାବା ଆଉ ମମି ଦିଜଣ ମିଶିକି ସବୁ କାମ। ମିଶିକି କରନ୍ତି ସେମିତି।
ମୋ ବାବା କିଛି କରନ୍ତିନି ମୋ ବାବା ସତ କହୁଛି ମୋ ବାବା କିଛି କରନ୍ତିନି ମୋ ବାବା କି କିଛି କରନ୍ତିନି ମୋ ବାବା କିଚେନ୍ ଭିତରକୁ ଯାଆନ୍ତି ହିଁ ନାହିଁ।
ଆଚ୍ଛା।
ଏବେ ବେଳେବେଳେ ମାନେ ତାଙ୍କର ଅବସର ନେଲାପରେ ବେଳେବେଳେ ଯାଆନ୍ତି ମାନେ ଏମିତି ଯାଆ ତି ଧର ଚା ଧର। ଥୁଆ ହେଇଥିବ କି ସେଇଟା ହିଁ ଯଦି ଆ ଯଦି ମାନେ ଗରମ କରିକି ଦେଲେ ଆଣିକି ପିଇବେ ପିଇବେ ନହେଲେ ସେ ତିକୀ ସିଏ ନହେଲେ ରହିବେ ତାଙ୍କୁ ସବୁ ଜିନିଷ ତାଙ୍କ ପାଖରେ ପହଞ୍ଚାଯିବ ସବୁ ଜିନିଷ।
ହୁଁ ହୁଁ ହୁଁ।
ମମି କଣ ଆମେମାନେ କଣ ସେୟା ହିଁ କରୁ ତାଙ୍କ ପାଇଁ।
ହୁଁ ହୁଁ।
ତ ମୋତେ ସେଇ ଜିନିଷଟା ଭଲ ଲାଗେନି ମୁଁ ବି ଝଗଡ଼ା କରେ ବାବାଙ୍କ ସହିତ ବହୁତ ଝଗଡ଼ା କରେ ମୁଁ କହେ ତମେ କିଛି ତ ସାହାଯ୍ୟ କରୁନ ସିଏ ତ ଏ କେତେ କାମ କରୁଚି ଘର ସାରାର କାମ କରୁଚି ତମେ କିଛି ସାହାଯ୍ୟ କରିବନି।
ଆଚ୍ଛା।
ହୁଁ।
ହ ମତେ ଗୋଟେ କ କଥା କହିଲ ତମେ ତରକାରୀ କରୁଥିବ ରୋଷେଇ କରି ଯେତେବେଳେ ବି ଯାହା ବି ଅଳ୍ପ ବହୁତ। କରିଥିବ ଧର ତମେ ଗୋଟେ ଆଜି କରିଚ଼ ଏମିତି ଗୋଟେ କିଛି ତରକାରୀ କରିଛ ହେଲା। ସାଧା ତରକାରୀ କି ଆମିଷ ତରକାରୀ କରିଚ଼ ଯଦି ସେଇଟା ଭୁଲ ରେ ଲୁଣିଆ ହେଇଗଲା। ତାକୁ ତ ଆଉ ମାନେ ପାଣିଆ କରିପାରିବନି ନା ଲୁଣ ମାରିବା ପାଇଁ ତାକୁ ପୁଣି। କଣ ପକେଇଲେ ସେଟାର ମାନେ ଲୁଣିଆ ଇଏଟା କଟ
ମାନେ ମୁଁ ତ କେବେ ସେମିତି କରିନି କି ଆମ ଘରେ ବି ତ ସେମିତି କେବେ ହେଇନି କିନ୍ତୁ କୁହନ୍ତି ଯେ କଣ ଅଟା ଉଁ ମାନେ ଅ ଅଟା ପକେଇ ଦେବା ପାଇଁ ଗୋଳେଇକି ମାନେ ଏମିତି ଉଁ ଚ ମାନେ ଦଳିକିନା ଯଉଟା ଗୋଲ ଗୋଲ କରିକିନା ଏମ ପ ପକେଇ ଦେଲେ ସିଏ ଅ ମାନେ ଲୁଣ ଟାକୁ ସୋକ କରିନିଏ ମୁଁ ତ ଜାଣିନି କିନ୍ତୁ ଏମିତି ଜାଣିଛି ମାନେ ହୁଏ ବୋ ମୁଁ କରିନି କେବେ କିନ୍ତୁ।
ଅଟା ମାନେ ତମେ କହିବା କଥା କି ଅଟା ଟାକୁ ଏମିତି ଗୋଲ ଗୋ ମାନେ ଗୋଲ। ଗୋଲ କରିକି ତା ଉପରେ ପକେଇଦେଲେ। ଆଚ୍ଛା ଆଉ ସେଇ ଯୋଉ ତରକାରୀ ଟା ବି ତ ଗରମ ଥିବ ନା ଫୁଟୁଥିବ ସେଇଟା। ଫାଟିଯିବନି ସେ ଯୋଉ ଅଟା ଗୁଳା ଗୁଡାକ ଫାଟିକିରି ତରକାରୀରେ ମିଶିଯିବନି।
ଯିବନି ବୋଧେ ମତେ ଲାଗୁଛି କାହିଁକି ନା ମୁଁ ଦେଖିଛି ଭିଡ଼ିଓ ଫିଡ଼ିଓ ଦେଖିଛି କିନ୍ତୁ କରିନି ତ କେବେ।
କାରଣ ମୁଁ ଗୋଟେ ଥର ଏମିତି ପକଉଥିଲି ଲୁଣ। ଡ ଥାଏ କଣ ତା ଉପରେ ଥାଏ ଛୋଟ ଛୋଟ କଣା ଥାଏ ତାକୁ ପକେଇବା ପାଇଁ ତାର ଉ ଠେକି ଠିପି ଟାକୁ ମୁଁ ଆଉ ବନ୍ଦ କରିନି ଖୋଲା ଅଛି ଏମିତି ଓଲଟେଇ ଦେଲି ସବୁ ପଡିଗଲା ହେ ହେ।
ଇସ୍। ତାପରେ।
ନଷ୍ଟ ତରକାରୀ ଆଉ କଣ ତାକୁ କିଏ ଖାଇବ? ତିନ ଦି ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରିକି ଲାଗି। ପଡିକିରି ରୋଷେଇ କଲି ଆଖି ଆଗରେ ତାକୁ ନେଇକି ନାଳରେ ଭସେଇକି ଆଇଲି।
ହେ ଭଗବାନ୍ ତମେ ତାହେଲେ ରୋଷେଇ ଜାଣିଚ଼।
ଏମିତି ଛୋଟ ମୋଟ ମାନେ ଘର ଲୋକ ଯେତେବେଳେ ଗାଁ କୁ ଯାଆ ନ୍ତି ସେତିକି ବେଳେ ଉଁ ନିଜକୁ ବଞ୍ଚେଇବା ପାଇଁ ଯେତିକି ଯାହା ଦରକାର ଭାତ ଟିକେ ଡାଲି ଟିକେ ଭଜା ଟିକେ ଛୋଟ ମୋଟ ଜିନିଷ ଯାହା ସନ। ହେ ହେ ହେ ହେ ହେ ହେ ବନଫୁଟା ଆଉ ମୁଁ ମୁଁ ମାନେ ବଞ୍ଚିବା ପାଇଁ ଯେ ଟିକେ ଖାଇବା ଦରକାର ଯାହା ଦରକାର। ସେତିକି ମୁଁ କରେ ଆଉ।
ହୁଁ।
ଅଣ୍ଡା ଭୁଜିଆ କରିଦେଲି।
ହଁ ହୁଁ ହୁଁ ହୁଁ।
ତାପରେ ମୋ ପାଖରେ ମୋର ଜେଜେମା ମୋ ପାଖରେ ରହୁଚି ତ ତ ହି ଜେଜେମା କିନ୍ତୁ ଭାରି ହଇରାଣ ହୁଏ। ତାକୁ ଟିକେ ମାନେ ପାଟି ଶୁଆଦିଆ ଖାଦ୍ୟ ଦର ଆଉ ମୁଁ କୋଉଠୁ ତାକୁ ତା ବୋହୂ ପରିକା ପାଟି ସୁୁଆଦିଆ ଖାଦ୍ୟ ଆଣିକି ଦେବି?
କାରଣ ସମସ୍ତଙ୍କ ଜେଜେମା ସେମିତି। ମାନେ ତମ ଘର ଆମ ଘର ସବୁ ମ୍ୟାଚ୍ କି ମାନେ ମିଶୁଚି କେମିତି ସବୁ ଜିନିଷ।
ମୋ ମମି ଆଠ ଦଶ ଦିନ ପାଇଁ ଗାଁକୁ ଯଦି ଯିବ ଇଏ ବୋଧେ ଖାଇବା ପିଇବା ଛାଡିଦବ। ମୁଁ ତାକୁ କହିବି ମା ଆସେ ଖାଇବୁ। କଣ ସେ ସେଗୁରା କରିଚ ମୁଁ ଖାଇବିନି। କହିବ ଜଳଖିଆ ଟିକେ ଅଧିକା କରିକି ଦେଇଦେ ଖାଇଦେବି ମୁଁ ରାତିରେ ନ ଖାଇଲେ ନାହିଁ।
ହୁଁ ହୁଁ।
ହୋଉ। ଠିକ୍ ଅଛି ଚାଲ ମୁଁ ଟିକେ ରଖୁଚି। କଲ କରୁଚି ଏପଟେ।